ଲୋ
ତ
ସାଙ୍ଗ କଣ କରୁଛୁ? ହ୍ୟାଲୋ।
ହଁ ସାଙ୍ଗ କହ, ଆ, କେମିତି ମନେ ପଡିଗଲା?
ହଁ ମନେ ପଡିଗଲା ଟିକେ ଆଉ।
ଆଉ କଣ ଖାଇ ପି ସାରିଲୁଣି? କିଛି ନାଇଁ ବସିଥିଲି, ତୁ କଣ କରୁଚୁ?
ହଁ ଖାଇଛି ଆଉ
ଖାଇଛୁ କଣ ମୁଁ ଭାତ ଖାଇଥିଲି ଆଉ, ତୁ କଣ ଖାଇ
ମୁଁ ବି ସେଇ ଭାତ ଖାଇଥିଲି, ଭାତ ଆଳୁ ଭଜା, ତମେ କଣ?
ଆଛା, ଆଉ ଦେହ ପା ଭଲ ଅଛି?
ହୁଁ ଦେହ ଫେହ ସବୁ ଭଲ ଅଛି, ଆଉ ତମର ଦେହ ଫହ ସବୁ ଭଲ ଅଛି ନା?
ହଁଁ ମୋ ଦେହ ପା ଭଲ ଅଛି, ଆଉ ଘରେ ସବୁ ମଉସା ମାଉସି ସବୁ ଭଲ ଅଛନ୍ତି।
ହୁଁ ବାପା ମାନେ ସବୁ ଭଲ ଅଛନ୍ତି। ବାପା ଆଜିବା ମାନେ କାମ କରି ଯାଇଥିଲେ।
ହଁ।
ତ ଦୋକାନରେ ଗୋଟେ ମାନେ ଥଣ୍ଡା ପିଇଲେ ଯେ ତାଙ୍କ ବ୍ୟାଗ୍ ଟା ସେଠି ରଖିଦେଇକି ସେ ଘରକୁ ପଳେଇ ଆସିଛି।
ଆଛା, ମନେ ପଡିନଥିବ ଆଉ।
ହୁଁ ମନେ ପଡି ନେଇଥିଲା, ଘରକୁ ଆସି ସାରିଲା ପରେ ମତେ କହୁଛି ଯାଉନୁ ଟିକେ ନେଇ ଆସିବୁ। ମୁଁ କହିଲି କୋଉଠି ରଖିଛି ସେ ଦୋକାନ ବାହାରେ ର ରଖିଦେଇଛି। ମୁଁ କହିଲି ହଉ ହଉ ଯାଉଛି ତାହେଲେ, ସେ ଦୋକାନ ପାଖରେ କ୍ୟାମେରା ବି ଲାଗିଛି ନା ଯିଏ ଯିଏ ନେଲେ ବି ଜଣା ପଡିଯିବ।
ହଁ। ଆଉ ତ, ଦୈନନ୍ଦିନ ଜୀବନରେ କେମିତି କଣ କଣ କାଟୁଛୁ? କେମିତି କଣ ସବୁ କରୁଛୁ? ମୋତେ ଟିକେ ଜଣା।
କଣ ଦୈନ ଜୀବନ ଜୀବନରେ ଆଉ ସେମିତି ତ ସକାଳୁ ଉଠୁଚି, ବ୍ରସ କରୁଛି ଖାଉଚି ଆହୁରି ଏମିତି ଯାଉଛି ଟିକେ ସାଙ୍ଗ ଆଡେ, ସାଙ୍ଗସାଥିଙ୍କ ସହ ଆସୁଛି। ଗାଧଉଚି ଖାଉଚି ପିଉଚି ଶୋଉଛି।
ଆଛା।
ତମେ କଣ କରୁଛ ତାହେଲେ, ଦୈନନ୍ଦିନ ଜୀବନରେ?
ମୁଁ ବି ସକାଳୁ ଉଠୁଛି, ସକାଳୁ ବେଳେ ମାନେ ଉଠିଲେ ଟିକେ ଭଲ ଲାଗେ ମତେ। ସକାଳର ସେମାନେ ଶାନ୍ତ ପରିବେଶ, ପକ୍ଷୀ ମାନେ ସବୁ ଯୋଉ ବୋବାନ୍ତି, ମତେ ସବୁଠି ଭଲ ଲାଗେ, ସେ ଲଗି ମୁଁ ସକାଳୁ ଉଠେ। ଆ ତାପରେ ଉଠିସାରିଲା ବେଳେ ଟିକେ ଭ ମାନଙ୍କୁ ପ୍ରଣାମ କରେ, ତାପରେ ଅ ଟିକେ ଯାଇକି ମାନେ ମୁହଁ ହାତ ଧୁଏ। ସକାଳୁ ଧୋଇଲେ ଟିକେ ଭଲ ଲାଗେ।
ତାପରେ ଏଇଠୁ ବ୍ରସ ଫ୍ରସ କରେ, ତାପରେ ମୋ ନିତ୍ୟ କର୍ମ ଯାହା ସବୁ ସାରେ। ତାପରେ ସେଡୁ ଗାଧେଇକି ମାଆଙ୍କଛ ଘରର ଛୋଟ ଛୋଟ କାମ ଯେମତି କିି ଝାଡୁ କରିବା ହଉ, ନହେଲେ ବିସ୍ ବିଛଣା ସଜାଡ଼ିବା ହଉ, ଏଟା ସବୁ ଟିକେ କରିଦିଏ। ତାପରେ ଯାଇକି ଗାଧେଇକି, ତାପରେ ସକାଳର ଖାଇବା ଯାହା ଥାଏ, ତାପରେ ଟିକେ ଖାଇଦିଏ। ଆଉ ଖାଇସାରିଲା ପରେ ପୁଣି ଏଠୁ ହ ଖାଇକି ତାପରେ ଏଠୁ ମାନେ ଆମର ଦି ପରେ ଯାହା ରୋସ୍ ସେଇ ହୁଏ ସେଇଟା ଟିକେ ମାଆଙ୍କୁ ଟିକେ ସାହାଯ୍ୟ କରେ, ପରିବା କଟା କି? ଚାଉଳ ଫାଉଳ ଧୁଆ ଧୁଇ, ଏମିତି ସବୁ ଟିକେ ମାଆଙ୍କୁ ସାହାଯ୍ୟ କରେ, ଆଉ ସାହାଯ୍ୟ କରି ସା ସରିଲା ପରେ ତାପରେ ଆମେ ଦି ପହରେ ବସିକି ସବୁ ଆମ ଘର ଲୋକ ସବୁ ମିଶିକି ଖାଉ, ଦିନ ସାରାମାନେ ଆମେ ଯାହା ଯାହା କରିଥିବୁ ମାନ କଥାବାର୍ତ୍ତା ହଉ, ଟିକେ ଦୁଃଖ ସୁଖ ହଉ ସେଟା ଗୋଟେ ଟାଇମ ମିଳେ ନା, ମାନେ ପରିବାର ସହିତ ସମୟ ବିତେଇବା ପାଇଁ, ଏମତି ଟିକେ ବସିକି ସବୁ କଥାବାର୍ତ୍ତା ହଉ। ତାପରେ ମାନେ ସ ସମୟ ପାଇଲେ, ତାପରେ ମୁଁ ଟିକେ ପାଠ ମାନେ ପଢାପଢି ଟିକିଏ ହେମତି କରେ। ପଢାପଢି ନଗଲେ ବସିକି ମୋବାଇଲ ଦେଖେ ନହେଲେ ଟିଭି ଦେଖେ ଆଉ ନହେଲେ ମୋ ଜିନିଷ ପତ୍ର ସଜାଡିକି ରଖ ଖିଆ ପାଇଁ ମତେ ବହୁତ୍ ଭଲ ଲାଗେ ମୁଁ ସେଇଟା ବି ଟିକେ ସଜଡ଼ ସୁଜଡ଼ାକି ରଖେ। ତାପରେ ଦି ଭୋର ହେଲେ ମାନେ ଦି ପହର ଖାଇ ସାରିଲା ପରେ ଟିକେ ଶୁଏ, ଶୋଇ ସାରିଲା ପରେ ତାପରେ ଟିକେ ଚାର ଟା ବେଳେ ଉଠିକି ଆଉ ପୁଣି ଟିକେ ଚଲାବୁଲା କରେ ମାନେ ମୋ ବଗି ଚା ରେ ମୁଁ ବହୁତ ଫୁଲ ଗଛ ଲଗାଏ। ଆ ସେଇଠି ଆସିକି ଟିକେ, ସେଇଠି ଆସିକି ଟିକେ ଗଛର ମାନେ ଗଛକୁ ଦେଖେ ଗଛର ଟିକେ ଯ ଯତ୍ନ ନିଏ, ତାପରେ ହେଠୁ ଗଛରେ ପାଣି ଫାଣି ଟିକେ ଦେଇକି ତାପରେ ଛାତ ଉପରକୁ ଟିକେ ଯାଏ ମାନେ ଅ ଥଣ୍ଡା ପବନ ଖାଇବା ପାଇଁ, ଆଜିକାଲି ଜାଣିଛ ତ ମାନେ କୋଉ ଭଳିଆ
ହୁଁ, ଗରମ ତ ଜୋର ହଉଛି ଏଥର ଆଉ ଖରାଦିନ ଆଉ
ହଁ। ଏଠୁ ଟିକେ ଯାଇ ଛାତ ଉପୁରେ ଟିକେ ଏନତି ଟିକେ ବୁଲାବୁଲି କରେ ତାପରେ ପବନ ଫବନ ଟିକେ ଖାଇକି ତାପରେ ପୁଣି ପଳେଇ ଆସେ। ବେଳେବେଳେ ମୋବାଇଲରେ ଗୀତ ଲଗେଇକି ବି ଶୁଣେ।
ଶୁଣେ।
ଏମିତି ଟିକେ କରେ ତାପରେ ଏଠୁ ପୁଣି ସନ୍ଧ୍ୟାବେଳେ ପୁଣି ଯାଇକି ଠାକୁର ପୂଜା କରେ, ମାଆଙ୍କୁୁ ଟିକେ ସାହାଯ୍ୟ କରେ।
ଏଇ ରାତିରେ ଯାହା ହଉ ରୁଟି ଫୁଟି ଦିଇଟା ଟିକେ ହବ ମାନେ ଟିକେ ଯାଇ ସେଟା ଟିକେ ମାଙ୍କୁ ଟିକେ ମାନେ ପୁଣି ଆଉ ଟିକେ ସାହାଯ୍ୟ କରୁ, ଅ ହଁ।
ତାପରେ ହେଇଠୁ ରାତିରେ ଖାଇ ପିଇକି ଏମିତି ଶୋଇପଡ଼େ ଆଉ, ଏମିତି ସବୁ ଚାଲିଛି ମୋ ଦୈନନ୍ଦିନ ଜୀବନ।
ହଁ ତମେ ଏତେ କହିଦେଲ ମୁଁ ତ ଖାଲି ସର୍ଟକଟରେ କହିଦେଲି।
ଆଚ୍ଛା, ଆଉ ତୁ କହ ତାହେଲେ କେମିତି କଣ ସବୁ କରୁଛୁ?
ମୁଁ ଏମିତିରେ ତାହେଲେ ତ ସଖାଳୁ ଉଠୁଚି ତାପରେ ଯା ଉଠିକି ନିତ୍ୟକରମ ସାରିକି ଆସି ବ୍ରସ୍ ଫ୍ରସ୍ କରୁଛି ତାପରେ ବ୍ରସ୍ କରିକି ଆସିକି କଣ କଣ ଦିଇଟା ମା ମାନେ ରୋଷେଇ କରିଥିବ ଖାଇବି, ତାପରେ ମା ଯିବ ତାର ଗାଧେଇବାକୁ ଗାଧେଇକି ଆସିବ, ଆସିକି ମାନେ ବାହାରିକି ତାକୁ ସେ ଡ୍ୟୁଟି କରୁଛି, ତାକୁ ଡ୍ୟୁଟିରେ ନେଇକି ଛାଡ଼ି ଦେଇକି ଆସିବି ଆସିକି ତାପରେ ର ଗାଡି ଫାଡି ରଖି ଦେଇକି, ଦେଇ ମାନେ ବସିଥିବେ ସବୁ ବାଡି ଆଡେ ତେ ହିସାବରେ ଦେଇ ମାନେ ସହିତ ଯାଇକି ଟିକେ ସେଠି କଥା ହେବି ବାଡି ଆଡେ କଥା ହେବି ହେବି ତାପରେ ମୋବାଇଲ ଦେଖିବି ସେଇଥିରେ ଆସିବି ତାପରେ ଗାଧେଇବି ତାପରେ ଗାଧେଇ ଗୁଧୁଆ କଣ ଦିଟା ଖାଇକିନା ଫୋନ ଦେଖି ଦେଖି ଦେଖି ତାପରେ ନହେଲେ ଗୀତ ବଜେଇକି ଇଣ୍ଟେକ୍ସ ଅଛି ଆମର ଇଣ୍ଟେକ୍ସରେ ଗୀତ ବଜେଇକି ଶୋଇ ପଡିବି। ଶୋଇକି ଉଠିକି କଣ ଶୋଇଲା ଶୋଇକି ଉଠିକି ଟିକେ ମୋବାଇଲ ଟା ଦେଖିଦିଏ। ଡେଲି। ସବୁଦିନ ଅ ତାପରେ ଉଠିକି ଉଠିକି ଦେଖିବି କଣ ଖାଇବା ଥିବ ଯଦି ଖାଇବି ଆଉ ନହେଲେ ଯିବି ଏଇ ସାଙ୍ଗମାନଙ୍କ ସହ ଟିକେ କୁଆଡ଼େ ବୁଲାବୁଲି କରିଦେବି, ସଞ୍ଜ ବେଳକୁ ଆସିବି ପୁଣି ଯିବି ସଞ୍ଜ ପାଞ୍ଚଟା ବେଳେ ମାଆଙ୍କୁ ଆଣିବାକୁ ଯୋଉଁ ଏ ଯୋଉଁ କାମ କରାରୁ ତାପରେ ଆଣିକି, ସିଏ ତା ରୋଷେଇ ବାସ କରେ ମୁଁ ତ ବାହାରେ ବସିଥାଏ ମୋର ମୋବାଇଲ ଦେଖି ଦେଖି ଆଉ। ତାପରେ ଏମିତି ରୋଷେଇ ବାସ ସରିଗଲା ପରେ ମା ସବୁ ଖାଇବା ହବ ଡାକିବ ଆଉ ଯିବୁ ଖାଇବୁ। ତାପରେ ପୁଣି ବାହାରକୁ ଆସି ଟିକେ ବସିଥିବି ସାଙ୍ଗମାନଙ୍କ ସହ। ଏଇ ଦଶଟା ବଶଟା ହବ ତାପରେ ଯିବି ଶୋଇବି ଆଉ।
ତାହେଲେ ମାଆଙ୍କୁ ଟିକେ ତୁ କାମରେ ସାହାଯ୍ୟ କରୁ।
ମୁଁ ସାହାଯ୍ୟ କିଛି କରେନି।
ମାନେ ନବା ଆଣିବାରେ।
ହଁ ଆ ଟିକେ ଡ୍ୟୁଟି ଏ ଯୋଉ କାମ କରି ଯାଉଛନ୍ତି ନା। ତ ଟିକେ ନେଇ ରଖିଲେ ତାଙ୍କୁ ଟିକେ ସ ସହଜ ହେବ। ସୁବିଧା ହବ ଆଉ।
ଆଉ ରୋଷେଇ ଫୋସାଇ ତୁ କରୁ କି ନାହିଁ ଘରେ ବେଳେବେଳେ ମା ଥିଲେ ମା ନ।
ହୁଁ ଉ ନାନା ମୁଁ ରୋଷେଇ କରେ ମାନେ ମୁଁ ବାହାରେ ରହୁଥିଲି ହେଲା କିି। ବାହାରେ ରହୁଥିଲି ଭାଇ ପାଖରେ ରହୁଥିଲି। ତ ସେଠି ମୁଁ ସବୁ ରୋଷେଇ ଶିଖି ଯାଇଥିଲି। ତ ଘରକୁ ଆସିଲାରୁ ମୁଁ ଆଉ କିଛି ତ ରୋଷେଇ କରୁନି, ସେଠି ହେଲେ ମୁଁ ରୋଷେଇ କର। ଥିଲି ଭାଇ ମୁଁ ଖାଉଥିନୁ, ଭାଇ ତାର ଯୋଉ କାମ କରି ଯାଉଥିଲା। ଅଁ କାମ କରି ଗଲେ, ସିଏ କିଛି କାମ କରେନି ରୁମ୍ ରେ ତାର ବସିକି ତାର କାମ। କି ଲେଖା ହବ ରୁମ୍ ରେଣ୍ଟ୍ ସବୁ ଆଉ। ମୁଁ ସେଠି ଖା ଖାଇବା ପିଇବା ସବୁ ବନାଏ। ଆମର ଡେଲି ଚିକେନ କରୁ, ମାଂସ କରୁ। ରୋଷେଇ କରି ସାରିଲା ପରେ। ତାପରେ ମୁଁ ପାଞ୍ଚଟା ହବ କାମକୁ କାମକୁ ଯିବି। ତାପରେ ରା ରାତି ଗୋଟେ ବେଳେ ଆସିବି। ରାତି ଗୋଟେ ହବନା ନଅଟା ବେଳେ ରୁମ୍ ମାନେ ମୋ ରୁମ୍ କୁ ଯିବି। ରୁମ୍ କୁ ଯାଇକି ଏଠି ଖାଇ ଖୁଆ କି ପୁଣି ଆସିବି କାମ କରିକି। କାମ କ ରାତି ଗୋଟେ ବେଳେ ଯିବି, ତାପରେ ରାତି ଗୋଟେ ରୁ ଶୋଇବି। ସଖାଳ ଦଶଟା ବେଳେ ଉଠେ ଦଶଟା ବେଳେ ଉଠିକିନା ଆଉ ଏଇ। ଦଶଟା ଏଗାରଟା ବେଳୁ ଉଠିକି ଆଉ କିଛି କାମ କରିବାକୁ ଇଚ୍ଛା ହବନି। ତାପରେ ଏମିତି ଯୋଉ ଏମତି ମୋବାଇଲ୍ ଦେଖୁଥାଉ ଭାଇ ଆଉ ମୁଁ। ରୋରୋ ପୁଣି ସେଇ ରୋଷେଇ କରି, ସେଇ ରୋଷେଇ କରିବା ବାରଟାକ ରୋଷେଇ କରିବା। ଉଁ ଗୋଟେ ସୁଦ୍ଧା ସବୁ ସରିଯିବ ତାପରେ ଖାଇବା ପୁଣି। ଶୋଇବା ପାଞ୍ଚଟା ହେବ ଉଠିକି ପୁଣି ଯାଉଁ ଆଉ।
ଆଚ୍ଛା ଆଉ ତାହେଲେ ଭଲରେ କୋଉଟା ଜାଣିଛୁ କରି ରୋଷେଇ?
ମତେ ଚିକେ ଯୋଉ ମାଂସ କରିବା ଟା ଭାରି ଭଲ। ପୁରା କଷିଦେଇ ପୁରା।
ଆଚ୍ଛା କେମିତି କଣ କସୁ ଟିକେ କହ?
ଫାଷ୍ଟକ ଫାଷ୍ଟ କଢେଇ ଦେଇଦେବି, ଏଇ ଯୋଉ ଗ୍ୟାସ ରେ କଢେଇ ଦେଇଦେବି। କଢେଇଲା ପରେ ତେଲ ଦେଇଦେବି ତେଲ ଗରମ ହେଲା ପରେ ଯୋଉ। ଉଁ ପିଆଜ ଦେଇଦେଇ ପିଆଜ ଯେତେ ନାଲିଆ ହେଇଯିବା ସେତେବେଳେ ସବୁ ମସଲା ଦେଇଦେବି। ଆଉ ମସଲା ଦେଲା ପରେ ଆ। ଦିଏ ଆଉ ଲୁଣ ଦେଇ ପାଣି ଟିକେ ଦେଇଦେବି ଲାଗି ହେଇଯିବ ଯଦି। ତାପରେ ଚିକେନ୍ ଦେଇଦେବି। ଚିକେନ୍ ଦେଲା ପରେ ତାର ଉପରେ ସବୁ ହଳଦୀ ମସଲା ଫସଲା ଲଙ୍କାଗୁଣ୍ଡ ସବୁ ଦେଇଦେବି। ଦେଇ ସାରିଲା ପରେ କଣ କରିବି ଆଉ? ତାପରେ ନାଇ ନାଡିବି ତାପରେ ଯୋଉ ଆମର ଢାଙ୍କ ମାନେ ତା ଉପରେ ଯୋଉ ଢାଙ୍କିଣି ଦେଇଦେବି। ଦେଇ ସାରିଲା ପରେ, ଆଁ ପାଣି ଦେଇଦେବି କଷା କରିବ ଯଦି ତମ କଷାର ରଖିବ ଆଉ। ଉଁ ଝୋଳ କରିବ ଯଦି ଝୋଳରେ ରଖିବ ଆଉ। ଅଳ୍ପ ପାଣି ଦିଏ ମୁଁ କଷା କରି ଖାଉ ଅଳ୍ପ ପାଣି ଦିଏ ମୁଁ। ତ କଷା କରି ଖାଇବାକୁ ଭଲ ଲାଗେନା ଭାତ ସହ ଶୁଗୁଲା ଭାତସହ।
ହଁ।
ହଁ ତାପରେ, ତା ପ ମୋର ହେଲା ବୋଲି ହେଲା ବୋଲି ମୁଁ ଜାଣିପାରେିନି ତ ଖୋଜନି ନେଇକି ସେଟାକୁ ମାନେ ଟଚ କରିବି ଆଗ ମାନେ ହଉଛି ସିଝିଚି ନା ସିଝିନି ଆଉ ବୋଲି। ଏତେ ବେଳ ଦେଖିବି ଖୁସିନି ପୁରା ହେଉଯାଉଛି ସିଝି ଯାଇ ହେତେ ବେଳେ ଓହ୍ଲେଇ ଓହ୍ଲେଇବି।
ଆଚ୍ଛା, ହେଲେ ସବୁ ବରୁ
ଆଉ ତମେ କେମିତି କଣ ରୋଷେଇ କଣ କଣ କର ତାହେଲେ?
ରୋଷେଇ ତ ମୁଁ ସେତେଟା ଜାଣିନି ରୁଟି, ଚା, ମ୍ୟାଗି ଆଉ ସବୁ ଉପମା ଫୁପମା ଏରା ସବୁ ବନେଇ ଜାଣିଛି।
ଝିଅ ପିଲାଟା ହେଇ କିଛିି ରୋଷେଇ ଶିଖି ନ?
ନାଇଁ ଶିଖିଛି ମା ମାନେ ମୁଁ ମା ତ ସବୁ କରିଦିଅନ୍ତି ମୁଁ ଖାଲି ମାଙ୍କୁ ଟିକେ ଟିକେ ଛୋଟିଆ ଛୋଟିଆ କାମରେ ସାହାଯ୍ୟ କରେ ମୋତେ ବେଶୀ ଭଲ ଲାଗେ ଘର ସଜାଡି଼ବା ପାଇଁ ଝାଡୁ କରିବା ପାଇଁ ପୋଛା ମାରିବା ପାଇଁ। ମୋତେ ଏଗୁଡ଼ା ଭାରି ପସନ୍ଦ।
ଆଚ୍ଛା।
ଏମତି ସବୁ ଚାଲିଛି ଆଉ, ଆଉ ତାହେଲେ ମାଉସୀ ସିି ଏ ପାଳି ସାହାଯ୍ୟ କରିବୁ ସେ ଯେହେତୁ ଡିଉଟି ଯାଉଛନ୍ତି। ସାହାଯ୍ୟ କରିବୁ ଟିକେ ଘର କାମରେ ଭଲ।
ହଁ ଏଇ ଫାଙ୍କା ପୁରା ପଳେଇ ଏଇ ପାଞ୍ଚଟା ବେଳେ ଯିବି ପୁଣି ଆଣିବାକୁ, ଆଣିକି ତାଙ୍କ ସେମାନେ ପୁଣି ତାଙ୍କ ରୋଷେଇ କରିବେ ଆଉ। ହଉ ତାହେଲେ ରହୁଛି ତାହେଲେ ଆଉ।
ହଁ ରହ।